ନମସ୍କାର କୋଉଠି ଅଛ ତମେ?
ହଁ ମୁଁ ଭଲ ଅଛି, ତୁମେ କେମିତି ଅଛ କୁଷନ୍?
ହଁ ମୁଁ ବି ବହୁତ ଭଲ ଅଛି ଅମ୍ ଆଜି ରାତ୍ରିର ଖାଇବାରେ କଣ ହେଇଥିଲା?
ଆଜି ରାତ୍ରିରେ ମୁଁ ପଖାଳ ଭାତ ଆଉ ଆଳୁ ଭଜା ଖାଇଲି। ତୁମେ କଣ ଖାଇଲ?
ମୁଁ ବି ରାତ୍ରିରେ ଭାତ ଆଉ ଭଜା ହିଁ ଖାଇଛି।
ଆଚ୍ଛା ଠିକ୍ ଅଛି।
ଆଜି ଆମେ ତାହେଲେ ଓଡିଶାରେ ଗର୍ବ କୋଣାର୍କ ସୂର୍ଯ୍ୟ ମନ୍ଦିର ବିଷୟରେ ଆଲୋଚନା କରିବା।
କୋଣାର୍କ ସୂର୍ଯ୍ୟ ମନ୍ଦିର ପୁରୀ ଜିଲ୍ଲାର କୋଣାର୍କରେ ଅବସ୍ଥିତ। ଏବଂ ଭାରତର ସର୍ବଶ୍ରେଷ୍ଠ ଐତିହାସିକ ସ୍ମାରକ ମାନଙ୍କ ମଧ୍ୟରୁ ଗୋଟିଏ।
ଏହି ମନ୍ଦିରକୁ କିଏ ନିର୍ମାଣ କରିଥିଲେ ଜାଣିଚ?
ପୂର୍ବ ଗଙ୍ଗବଂଶର ରାଜା ନରସିଂହ ଦେବ। ପ୍ରଥମ ତେରଶ ଶତାବ୍ଦୀରେ ଏହାକୁ ନିର୍ମାଣ କରିଥିଲେ।
କୋଣାର୍କ ନାମର ଅର୍ଥ କଣ କହିପାରିବ କି?
କୋଣର ଅର୍ଥ କୋଣ ଏବଂ ଅର୍କର ଅର୍ଥ ସୂର୍ଯ୍ୟ।
ବହୁତ ବଢିଆ, ଏହା ସବୁଠାରୁ ବଡ ବିଶେଷତା କଣ କହିପାରିବ?
ଏହାକୁ ସୂର୍ଯ୍ୟଦେବଙ୍କ ବିଶାଳ ରଥ ଆକାରରେ ନିର୍ମାଣ କରାଯାଇଛି। ଏଥିରେ ଚବିଶଟି ଚକ ଓ ଏବଂ ସାତଟି ଘୋଡା ରହିଛି।
ଆଛା କହିଲନି ତମେ ଏଇଟା କହିପାରିବ କି ଚବିଶଟି ଚକର ମହତ୍ଵ କଣ ଥିଲା?
ହଁ ମୁଁ ଏହା ବିଷୟରେ କିଛି କିଛି ଶୁଣିଛି। ଏହା ଦିନର ଚବିଶ ଘଣ୍ଟାକୁ ସୂଚାଏ। ଏବଂ ସୂର୍ଯ୍ୟ ଘଡି ଭାବରେ ମଧ୍ୟ ବ୍ୟବହୃତ ହୁଏ ମୁଁ ଠିକ କହିଲି ତ।
ହଁ ଏକଦମ ଠିକ କହିଲେ ଆଚ୍ଛା କହିଲେ ଦେଖି ମନ୍ଦିରଟି କେଉଁ ପଥରରେ ନିର୍ମିତ ହେଇଥିଲା?
ପଣ୍ଡାଲାଇଟ ଓ କ୍ଲୋରାଇଟ୍ ପଥରରେ ନିର୍ମିତ ବୋଲି ମୁଁ ଜାଣିଛି।
ଖୁବ ଭଲ ଅ ୟୁରେନ୍ ୟୁନିସ୍। କୁ କେବେ ଏହାକୁ ବିଶ୍ଵର ଐତିହାସିକ ସ୍ଥଳୀ ଭାବେ ଘୋଷଣା କରିଥିଲେ?
ମୁଁ ଜାଣିବାରେ ଉଣେଇଶହ ଚଉରାଅଶି ମସିହାରେ ଘୋଷଣା କରାଯାଇଥିଲା।
ଏକଦମ ସଠିକ। ଆଛା କହିଲ ଦେଖି ଏଠାରେ କେଉଁ ଉତ୍ସବ ପାଳନ କରାଯାଇଥାଏ।
କୋଣାର୍କ ନୃତ୍ୟ ଉତ୍ସବ। ଓ ଚନ୍ଦ୍ରଭାଗା ମେଳା ପ୍ର ବହୁତ ପ୍ରସିଦ୍ଧ।
ଧର୍ମପଦଙ୍କ କାହାଣୀ ବିଷୟରେ କିଛି କହିବେ?
ହଁ ମୁଁ ତ ବେଶୀ କିଛି ଜାଣି ନାହିଁ କିନ୍ତୁ କିଛି କିଛି ଜାଣିଛି। ତାହାକୁ ମୁଁ ସଂଳାପରେ କହି କହୁଛି। ଲୋକ କଥା ଅନୁସାରେ ବାଳକ ଧର୍ମପଦ ଶେଷ କଳସ ସ୍ଥାପନ କରି କାରିଗର ମାନଙ୍କ ସମ୍ମାନ ରକ୍ଷା ପାଇଁ। ନିଜ ଜୀବନ ବଳିଦାନ ଦେଇଥିଲେ ତୁମେ ଏହା ବିଷୟରେ ଜାଣିଥିଲ?
ହଁ ମୁଁ ବି କିଛି କିଛିଟା ଏଇ ବିଷୟରେ ଜାଣିଥିଲି ଆଉ ଆଜିର ହି ବାର୍ତାଳାପରେ ଆମେ ଏଇ ବିଷୟରେ ଆହୁରି ସଂକ୍ଷିପ୍ତରେ ଆମେ ଆଲୋଚନା କରିବା। ତ ଦେଖିଆ ମତେ ଏବେ କହିଲ ଏହି ମନ୍ଦିରର ସଂରକ୍ଷଣରେ କିଏ କରୁଛନ୍ତି? ଏବେ ଟାଇମ୍ ରେ।
ଆରତୀୟ ପୁରାତତ୍ଵ ସର୍ବେକ୍ଷଣ ଏ ଏସ୍ ଆଇ ଏହାର ସଂରକ୍ଷଣ କରୁଛନ୍ତି।
ପର୍ଯ୍ୟଟକ ମାନେ କଣ ଧ୍ୟାନ ରଖିବା ଉଚିତ୍?
ମୋ ମତରେ ପରିବେଶ ସଫା ରଖିବା ସ୍ମାରକ କୁ କ୍ଷତି ନ କରିବା ଏବଂ ନିୟମ ପାଳନ କରିବା ଉଚିତ।
ଏକଦମ ସଠିକ୍। ଆଚ୍ଛା କେଉଁ ସମୟରେ ଏହି ଜାଗାକୁ ଯିବା? ଅତ୍ୟନ୍ତ ଭଲ ଅଟେ।
ଅକ୍ଟୋବରରୁୁ ଫେବୃଆରୀ ମାସ ପର୍ଯ୍ୟନ୍ତ ସମୟ ସବୁଠାରୁ ଭଲ। କାହିଁକି ନା ଏହା ଶୀତ ଦିନର ସମୟ ଥାଏ। ଓ ଭିଡ ହେଲେ ମଧ୍ୟ ଆମକୁ ଶି ଗରମ ରୁ ଅନୁଭବ ହୁଏ ନାହିଁ ଓ ଆମେ ବହୁତ ତ ଭଲରେ ଏଇ ଜାଗାର ପରିବେଷଣ କରିପାରିବା।
ମନ୍ଦିରର ନିର୍ମାଣ ଏତେ କାରିଗରର କାମ କରିଥିଲେ ତମେ ଏହା ବିଷୟରେ କେବେ ଜାଣିଛ?
ହଁ ଆମର ଅ ବିଦ୍ୟାଳୟରେ ପଢା ଯାଇଥିବା ପାଠରେ ଏହା ଉଲ୍ଲେଖ ଥିଲା ପ୍ରାୟ ବାରଶହ ଜଣ ଦକ୍ଷ କାରିଗର କାମ କରିଥିଲେ ବୋଲି।
ଆଚ୍ଛା ତାହାଲେ ମତେ ଗୋଟେ ଏବେ କଥା କୁହ କି ଯୁବପିଢି ପାଇଁ ଏହାର ବାର୍ତ୍ତା କଣ ଥିଲା?
ପରିଶ୍ରମ ସୃଜନଶୀଳତା, ଶୃଙ୍ଖଳା ଏବଂ ସଂସ୍କୃତି ପ୍ରତି ସମ୍ମାନ କରି ଯେଉଁ କାମକୁ କରାଯାଏ, ତାହା ସବୁବେଳେ ସଫଳ ହୁଏ ବୋଲି ବାର୍ତ୍ତା ଥିଲା।
ଏକଦମ୍ ଠିକ୍, ଆଚ୍ଛା ମୁଁ ଗୋଟେ କଥା ଜାଣିଚି ଓଡ଼ିଶାରେ କୋଣାର୍କ ସବୁ ଜାଗାରେ ଅତି ପରିଚିତ, ହେଲେ କିନ୍ତୁ ଏହା ସମଗ୍ର ବିଶ୍ୱରେ ବି ପ୍ରସିଦ୍ଧ, ମତେ ଟିକେ କାହିଁକି କହି ପାରିବେ ଏଇ ଜିନିଷଟା ବିଶ୍ୱରେ କୋଉ ଭଳି ଭାବେ ପ୍ରସିଦ୍ଧ ହେଇଛି?
ହଁ ଏହାର ଅଦ୍ଭୁତ ସ୍ଥାପତ୍ୟ କଳା ସୂକ୍ଷ୍ମ ପଥର ଖୋଦେଇ ଏବଂ ଐତିହାସିକ ମହତ୍ଵ ପାଇଁ ଏହା ପ୍ରସିଦ୍ଧ ଅଛି।
ଆଚ୍ଛା ମୋତେ ଗୋଟେ କଥା କହିଲ କହିଲନି ତମେ ସେ ମନ୍ଦିରକୁ କେବେ ଯାଇଚ?
ହଁ ମୁଁ ଏହା ମନ୍ଦିରକୁ ଥରେ ଦୁଇଥର ଯାଇଚି।
ଆଚ୍ଛା ଦେନ୍ ମତେ ଏବେ କୁହ କି ମନ୍ଦିରରେ ଦେଖି ଆପଣଙ୍କୁ କୋଉ ଭଳି ଭାବେ ଅନୁଭୂତି ହୁଏ, ଆଉ ଆପଣଙ୍କର ଅନୁଭୂତି ଟା କଣ?
ମୁଁ ମନ୍ଦିରରେ ପ୍ରାୟ ସନ୍ଧ୍ୟା ସମୟରେ ଯାଇଛି, ଯେତେବେଳେ ସୂର୍ଯ୍ୟ ଅସ୍ତର ସମୟ ହୋଇଥାଏ। ଆଉ ସୂର୍ଯ୍ୟ ଅସ୍ତ ଚନ୍ଦ୍ରଭାଗା ରେ ସୂର୍ଯ୍ୟ ଅସ୍ତ ଏକ ଅ ସାହିତିକ କବିତା ମଧ୍ୟ ଅଛି ଚନ୍ଦ୍ରଭାଗାର ସୂର୍ଯ୍ୟ ଅସ୍ତ, ସୂର୍ଯ୍ୟ ଅସ୍ତ ଦେଖିବା ବହୁତ୍ ଖୁବ୍ ଆନନ୍ଦ ଦାୟକ ଦେ ଦେଖାଯାଏ ଏଇ ଚନ୍ଦ୍ରଭାଗାର କୂଳରେ। ଆଉ ଏଇଥିରେ ବହୁତ୍ ଭଲ ଦେଖ୍ ସନ୍ଧ୍ୟା ସମୟରେ ଏହାର ଦୃଶ୍ୟ ବହୁତ୍ ମନଦାୟ ମନୋରମ ଦାୟକ। କୋଣାର୍କ ମନ୍ଦିର ଅ କୋଣାର୍କ ମନ୍ଦିର ମଧ୍ୟ ମୁଁ ଯାଇଚି। ସେଇ ମ ସେଇଥିରେ ମୁଁ ସନ୍ଧ୍ୟାବେଳେ ସେଥିରେ ଗୋଟେ ଏ ୱାଟର ଶୋ ମଧ୍ୟ ହୁଏ, ସେଥି ତାହା ମଧ୍ୟ ମୁଁ ଦେଖ୍ ଖିଚି ସେଥିରେ କୋଣାର୍କ ମନ୍ଦିରର ଅଁ ପ୍ରାଚୀନ କଥା କଣ ପାଇଁ କୋଣାର୍କ ମନ୍ଦିର ହେଇଥିଲା, କିଏ ଗଢିଥିଲା, କୋଉ ରାଜା ଗଢିଥିଲେ କେତେଜଣ ବଢେଇ ଲାଗିଥିଲେ, ଆଉ ସବୁ ଐତିହାସିକ କଥା ସେ ଥିରେ ଉଲ୍ଲେଖନୀୟ ଅଛି, ଯାହାକି ଓଡିଶାର ଲୋକମାନେ ଓ ଓଡିଶା ବାହାରୁ ଆସୁଥିବା ଲୋକମାନେ ଜାଣିବା ଜରୁରୀ।
ଆପଣଙ୍କର ଏଥିରେ ଅନୁଭୂତି କେମିତି ରୁହେ, ଆପଣ ନିଜକୁ ଗର୍ବିତ ମନେ କରନ୍ତି?
ହଁ ଏହିସବୁ ଦେଖି ମତେ ବହୁତ୍ ଗର୍ବିତ ମନେ ହୁଏ। ଓ ଗର୍ବି ଗର୍ବ ଅନୁଭବ ହୁଏ, କାହିଁକି ନା ଆମ ପୂର୍ବଜ ଏହାକୁ ଦେଖିଲା ପରେ ମତେ ଲାଗେ ଆମ ପୂର୍ବଜ ବହୁତ୍ ଅତୁଳନୀୟ ଥିଲେ। ସେ କଳ ପୂର୍ବଜଙ୍କର କୌଶଳ କଳା ବହୁତ୍ ଅତୁଳନୀୟ ଥିଲା।
ଆଚ୍ଛା, ଶେଷରେ ଆପଣ କଣ ବାର୍ତ୍ତା ଦେବାକୁ ଚାହାଁନ୍ତି?
ମୁଁ ଶେଷରେ ଏହା ବାର୍ତ୍ତା ଦେବାକୁ ଚାହିଁବି ଯେ ଆମେ ସମସ୍ତେ ଆମର ଐତିହ୍ୟର ସୁରକ୍ଷା କରିବା ଏବଂ କୋଣାର୍କର ଗୌରବକୁ ସାରା ବିଶ୍ଵରେ ପହଞ୍ଚାଇବା। ଜୟ ଜଗନ୍ନାଥ।
କୋଣାର୍କୁ ଓଡିଶାର ପର୍ଯ୍ୟଟନକୁ ବିଷୟରେ
ପ୍ରତିବର୍ଷ ଲକ୍ଷାଧିକ ପର୍ଯ୍ୟଟକ ଆସିବାରୁ ସ୍ଥାନୀୟ ଅର୍ଥନୀତି ହସ୍ତଶିଳ୍ପ ଓ ପର୍ଯ୍ୟଟନ ଶିଳ୍ପ ର ବିକାଶ ହୁଏ। କାହିଁକି ନା କୋଣାର୍କ ମନ୍ଦିର ଦେଶ ଓ ଅନ୍ତରାଷ୍ଟ୍ରୀୟ ସ୍ତରରେ ସୁପରିଚିତ ତାହାକୁ ଦେଖିବା ପାଇଁ ଓଡିଶାର ଲୋକ ଦେଶ୍ ଓଡିଶା ବାହାରର ଲୋକ ଓ ଭାରତ ବାହାରର ଲୋକ ମଧ୍ୟ ଦେଖିବାକୁ ଆସନ୍ତି। ସେଥିରେ କିଛି ଜିନିଷ କିଛି ଅର୍ଥନୀତିକ ସାହାଯ୍ୟ ମଧ୍ୟ ହୋଇଥାଏ। ଓ ହୋ ଆମ ଓଡିଶାର ହସ୍ତଶିଳ୍ପର ଅ ପ୍ରଚାର ମଧ୍ୟ ହୋଇଥାଏ।
ଠିକ ଅଛି ଏସବୁ ବିଷୟରେ ବି ମୁଁ ଅଗ ଅବଗତ ଥିଲି। କିନ୍ତୁ ଏବେ ମୁଁ ଆପଣଙ୍କୁ ଆଉ ଗୋଟେ ଜିନିଷରେ ଅବଗତ କରାଇବାକୁ ଚାହୁଁଛି ଏଠାରେ ସନ୍ଧ୍ୟା ସମୟରେ ଅ କୋଣାର୍କ ମନ୍ଦିରରେ ଗୋଟେ ଲାଇଟ୍ ଶୋ ହୁଏ। ଆମୁଁ ବହୁତ ଥର ସେଇ ଲାଇଟ୍ ଶୋ ଦେଖିବା ପାଇଁ ବି ଯାଇଛି। ଆଉ ସେଠି କୋଣାର୍କ ମନ୍ଦିର ଉପରେ ଲାଇଟ୍ ଶୋ ହେଇକି ତାର ପୁରାତନ ବିଷୟରୁ ଏପର୍ଯ୍ୟନ୍ତ କେମିତି ସେଇ ଭାବରେ ମନ୍ଦିରକୁ ସଂରକ୍ଷଣ କରାହେଇର ଖା ହେଇଛି ଆଉ କେବେ କେ କେତେ ବର୍ଷ ଧରିକି ସେ ମନ୍ଦିରର କାରୁକାର୍ଯ୍ୟ ର ଅ ଲାଗିଥିଲା ସେଇ ବିଷୟରେ ଆଉ ବହୁତ କିଛି ଇତିହାସ ସେଇ ଲାଇଟ୍ ଶୋରେ ସେଇ ଜାଗାରେ ଦେଖେଇଯାଏ। ଆପଣ କେବେ ଯାଇଥିଲେ ସେଇଠିକୁ?
ହଁ ମୁଁ ତାହା ଦେଖିଛି ଆଉ ବହୁତ ଗର୍ବ ଅନୁଭବ କରେ ଯେ ଆମର ଲୋକମାନେ ଲୋକମାନଙ୍କୁ ଆମକୁ ଐତିହ୍ୟ ଆମ କଳା ସଂସ୍କୃତି ବିଷୟରେ ଅବଗତ କରାଇବା ପାଇଁ ଏହା ଗୋଟିଏ ସଠିକ ମାର୍ଗ। ଓ ଦିଗଦର୍ଶନ। ଆଛା ତୁମେ କହିପାରିବ କି? ତୁମେ କୋଣା କୋଣାର୍କ ମନ୍ଦିରରେ କାହାକୁ ପୂଜା କରାଯାଏ?
ସୂର୍ଯ୍ୟ ଦେବତାଙ୍କୁ ପୂଜା କରାଯାଏ କୋଣାର୍କ ମନ୍ଦିରରେ।
ଆଚ୍ଛା ତୁମେ ଏହା ଜାଣିଛ ଯେ ଯେ ସୂର୍ଯ୍ୟ ଦେବତାଙ୍କର ପ୍ରଥମ କିରଣ ଅ କୋଣାର୍କ ମନ୍ଦିରର ପ୍ରଥମ ଦ୍ଵାରରେ ପଡେ ବୋଲି।
ହଁ ମୁଁ ଏ ବିଷୟରେ ଆଗରୁ ଜାଣିଅଛି।
ଠିକ ଅଛି କିଶନ ଧନ୍ୟବାଦ ଆଶା କରେ କି ତୁମେ ଏ ଆଜିର କ ବାର୍ତ୍ତାଳାପରୁ ବହୁତ କିଛି ଶିଖିଥିବ ମୁଁ ମଧ୍ୟ ବହୁତ କିଛି ଶିଖିଲି।
ଆପଣଙ୍କୁ ମଧ୍ୟ ଧନ୍ୟବାଦ। ମୁଁ ବି ଅ ଆଜିର ଉପସ୍ଥାନକୁ ବହୁତ କିଛି ଶିଖିଲି ଆଉ ମୋତେ ବହୁତ ଭଲ ଲାଗିଲା।
ହଉ ରଖୁଚି।
ଠିକ୍ ଅଛି।